କୁହ ହଁ ହ୍ୟାଲୋ କହୁନ
ସାଙ୍ଗ କଣ ଖବର
କଣ ବସି ବା ଏଇ ଦୁଆରେ ବସି ଆଉ ଥଣ୍ଡା ପବନ ଟିକେ ଦଉଛି ଭଲ ଲାଗୁଛି ବର୍ଷା ହେଇଛି ତ
ଖାଇ ପିଇ ସାରିଲୁଣିୁ
ହଁ ଖାଇସାଇଲିଣି
କଣ ଖାଇଲୁ
ରୁଟି ମଟର ଆଳୁ ଆଉ କଣ ଖାଇବି
ଯାହା ହଉ ସୁସ୍ଥ ଖାଦ୍ୟ ଆଉ
ତମର କଣ ଖାଇଲ
ଆମେ ଖାଇଲୁ ରୁଟି ଆଉ ପୋଟଳ ଆଳୁ ତରକାରୀ
ଯାହା ହେଉ ଟୋଟାଲି ବର୍ଷା ପାଗ ଉଠେଇ ଦେଇଛ କଷା କଷି ନା ତରକାରୀ
କଷା ହେଇଛି ଟିକେ ଝୋଳ ହାଲକା ଖାଲି ଆଉ ଗ୍ରେଭି ଆଉ
ଏଇ ତ ହଉଛି ମଜା ଆଉ
ଆଉ କଣ କହୁଛ କୁହ
ବଢିଆ ଲାଗୁଛି ଟିକେ ବାହାରେ ବସି ଘର ଦୁଆର ମୁହଁରେ ଥଣ୍ଡା ପବନ ଟିକେ ଦଉଛି ଚାର ଉପରେ ଏ ଗୋଡ଼ ଉପରେ ଗୋଡ଼ କେ ବସିଛି ଲମ୍ବେଇକି ଯଉ କି ଶାନ୍ତି
ଆଉ
କହୁନା କୁହ ତୁମର ଖବର କଣ କୁହ
ନା ଖବର କଣ ପୁରୀ ଯିବା
ଚାଲୁନା ଯିବା କିଏ ମନା କଲା କି କେମିତି ଯିବା?
ରଥଯାତ୍ରାରେ
ଯିବା
ହୁଁ କହି ରଥଯାତ୍ରାରେ ଯିବା
ନାଆମ
ହଁ
କଣ କେମିତି ବସ୍ ବସ୍ ରେ ନା ଟ୍ରେନ୍ ରେ ଯିବା?
ହେଲିକପ୍ଟର ଉଡ଼ୁନି? ଚପର ଟା ନେଇକି ଚପର ଟା ନେଇକି ଲ୍ୟାଣ୍ଡ କରିବ ଆ ଆ ଏଠି ଶ୍ରୀମନ୍ଦିର ଦୁଆରେ।।
ନା ନା ଆରେ ଜାଗା ନାହିଁ ବା ଆଉ କୋଉଠି ଲ୍ୟାଣ୍ଡ କରିବୁ ଷ୍ଟେସନ୍ ପାଖରେ ଲ୍ୟାଣ୍ଡ କରିବୁ ଗାଡି ଫାଡି ଥଉଛନ୍ତି ଜାଗା ନାହିଁ ହେଲିକପ୍ଟର ନାହିଁ ଆଉ।
ଆଉ କହୁଛ ପଳେଆ ବାଇକ୍ କି ନ କି ନାଲେ ପଳେୟା
ଆସୁନା ଗୋଟେ ଏକ୍ସପିରିଏନ୍ସ ହବ ବାଇକ୍ ସ୍କୁଟି ନେଇକି ଯିବା ଆଉ ଅବଶ୍ୟ ଭିଡ ଟିକେ ରହିବ କିନ୍ତୁ ଗୋଟେ ପ୍ରକାର ଲାଭ। ନା କଣ କହୁଛ?
ନା ରଥଯାତ୍ରାରେ ଗଲେ ଭଲ ଗୋଟେ ଓଡ଼ିଶା ଫେମସ୍ ରଥଯାତ୍ରା ଆଉ ଯିବାନି।
ଜଗା ବାହାରକୁ ଆସିବ ଘରୁ ବାହାରିକି ହୁଁ ଦେଖନ୍ତେ ଟିକେ ଜଗା ଦର୍ଶନ ଟିକେ କରନ୍ତେ। ସେ ଘରୁ ବାହାରିକି ଆସିବ।
ମାନେ ଓଡିଶାରେ ଯେତେ ଠାକୁର ଅଛନ୍ତି ପଦାରେ ଜଗନ୍ନାଥଙ୍କ ଏତେ ଫେମସ୍ ନା?
ହଁ ତମେ କହିଲ ତ ହବ ତମ ଉପରେ ନିର୍ଭର ନାଉ ତମେ ଫୁଲ୍ ଷ୍ଟପ୍ ଲଗେଇ ଦେଲେ ଶୋଇଲେ। ତମେ ଫୁଲ ଷ୍ଟପ୍ ଯଦି ବି କମା ଲଗେଇବ କି ଫୁଲ ଷ୍ଟପ୍ ପୁର୍ନଛେଦ୍ ଯାହା ଲଗେଇବ ଲଗେଇବ ତମେ।
ଆଉ କୋଣାର୍କ ମନ୍ଦିର କୋଣାର୍କ ଆଡେ ଯିବା।
ହଁ ସାଢେ ଟିକେ ଗଲେ ମାନେ ଟିକେ ଅଧିକ ବାଟ ହେଇଯାଉଛି ନା ବାଇକ୍ ଫାଇକ୍ ନହେଲେ ବସ୍ ଫସ୍ ରେ ଯିବୁ ଅ ତମ ଖୁସି ବସ୍ ଅଟୋ ଧରିକି ଯିବୁ ନ
ଅଟରେ ଅଧିକ ପଇସା ନେଇଯିବେ।
ହଁ ବା ତା ଠାରୁ ଭଲ ନିଜ ଗାଡି କରିକି ରେଣ୍ଟ୍ ନେଇଯିବୁ ନହେଲେ ଗାଡି ନେଇକି ଗଲେ ଆହୁରି ଲାଭ ଅଛି।
କୋଣାର୍କ ମନ୍ଦିର କିଏ ମୁଣ୍ଡି ମାରି ଥିଲା।
ହୁଁ ମୁଁ ପା।
ତୁ ମାରିଥିଲୁ।
ହଁ।
କେମିତି କଣ ମାଇଲୁ ଟିକେ କହୁନୁ?
ଆଉ ଗୋଲିଆ କରିକି ସାଇଜି କରିକି ମାରିଦେଲି ଆଉ ମାପ ପକେଇକି ମିଟର ଫିଟର ନେଇଯାଇଥିଲି ଆମ ଘରେ ଥିଲା ଗୋଟେ। ସ୍କେଲ୍ ଗୋଟେ କାଠ ସ୍କେ ସ୍କେଲ୍ ନେଇଆଇଥିଲି। ହୁଁ ଦିପ ପର ଜିନିଷ ତ ନେଇକି ଯାଇଥିଲି ଆଉ ତଳୁ ମାପି ଦେଲି କାଠ ସ୍କେଲେ ରେ ଗୋଲିଆ ଟା ଯେଇଟା ମରା ହବ ମୁଣ୍ଡି ଟ ଯୋଉଟା ଗଲିଆ ଏଇଟା ଯୋଉ ଠେକିରେ ଯୋଉଟା ରଖା ହେଇ ମରା ହୁଏ ଠେକି ଧାନ ପୁରରେଇକି କରନ୍ତି।
ନା ଓଡିଆ ବହିରେ ପଢିନୁ ଧରମା ମା ଥିଲା।
ଧରମା ମରିଗଲାଣି ନା ମୁଁ ବଞ୍ଚି
ଧରମା ମାରିକି ସେଇଠ କୋଣାର୍କ ମନ୍ଦିର ସମୁଦ୍ରକୁ ଡେଇଁଥିଲା।
ଆଉ କଣ କୋଣାର୍କ ମନ୍ଦିର ଅଛି କୋଣାର୍କ ମନ୍ଦିରପା ଭାଙ୍ଗିଗଲାଣି କୋଣାର୍କ ମନ୍ଦି ଏଇଟା ଯୋଉଟା ଏବେ ଅଛି ସେଟାଉ ଅଧା ଅଧା ନୁହେଁ ତା ଆଗଟା କେବଳ ଫ୍ରଣ୍ଟ ଟା ମାନେ ପୁରୀ ମନ୍ଦିର ଯେମିତି ପ୍ରବେଶ ଦ୍ଵାରା ଯଉଟା ନୁହଁ ବାଇସିୀ ପାହାଚ ପୂର୍ବରୁ ଗୋ
ଗୋଟେ ପୂର୍ବ ସଂସ୍କୃତିରେ ରହିଯାଇଛି ବୋଲିି ଲୋକ ଯିବା କଥା ବୁଲିବାକୁ ନହେଲେ ଆଉ କଣ ସେଥି
ହେଲା ବୁଝିଲା ତା ଦୁଆର ମୁହଁ ଯୋଉ ଫ୍ରଣ୍ଟା ସେଇଟା ଅଛି ମନ୍ଦିର ଆଉ କଣ ଅଛି ମନ୍ଦିରରେ ସୂର୍ଯ୍ୟର ଆଉ କଣ ମୂର୍ତ୍ତି ଅଛି ଫାଷ୍ଟ ସୂର୍ଯ୍ୟ କି
ନା ଧରମା ଯୋଉ ମୋ କଥା ହେଲା ଧରମା ଯୋଉ କୋଣାର୍କ ମନ୍ଦିର ମୁ ଚଡି ମାରିକି ଚନ୍ଦ୍ରଭାଗୁ ଡେଇଁଥିଲେ।
ହଁ। କଣ?
ଚନ୍ଦ୍ରଭାଗା ଆଉ।
ଚନ୍ଦ୍ରଭାଗା ଆଉ କଣ ଅଛି ଚନ୍ଦ୍ରଭାଗା ଯାଇକି ହଁ ହଁ ସେ ଥିଲା ଭାବୁତା ପାଣି କେତେ ସେମାନେ ଭାବୁଥା ଭାବୁଥା ସେତେବେଳେ ପାଣି କେତେ ଥିଲା ଏବେ ପାଣି ନାହିଁ କେତେ ଘୁଞ୍ଚି ଗଲାଣି ଭାବ ତା
ମାନେ ଆଉ ଦଶ ବର୍ଷ ପରେ ଆଉ ଦଶ କିଲୋ କିଲୋମିଟର ତ ପହଞ୍ଚିଯିବ।
ହଁ ଶାଢୀ ଘୁଞ୍ଚିବ ଏପଟେ ବଢିବ କୋଉ ପଟେ ଗୋଟେ ଘୁଞ୍ଚୁଥିବ କୋଉଟେ ଗୋଟେ ବଢୁଥିବଉଁ ସେଇ ହିସାବରେ କହୁଛି ଘର ଦ୍ଵାରରେ ସେଇ ପଟ ଶାଢୀ ଜମଫମ କିଣି କରିବା କଥା
ଆମେ ସେ ଘର ଦ୍ଵାରା କରିଯିବୁ ଆଉ ଲୁଣି ପବନ ସେ ଘରେ ରହିବ ଆଉ।
ପବନ ଦେଲେ ଖାଲି ବାଲି ପଶିବା ଘର ଭିତରେ ଆଉ କଣ? ଡଲି ଖାଲି ଯ ଡଲି ଖାଲିଠେ ମୋଠେ ରାଲି ରା ଦେହ ଘର ବା
ଖ ଯିବୁ ଆଉ।
ହଁ ବା ଗୋଟେ ଖରିକିବା ପାଇଁ ଖାଲି ମଣିଷ ରିବ
କହିଲେ କୁ ଯାଆନ୍ତେ ପୁଣା କ ରାମଚଣ୍ଡୀ ଯାଇଛୁ ରାମଚଣ୍ଡୀ
ନା ମୁଁ ଯାାଇନି ସାଡେ ଭଲ କାଳି ଜାଗା ଟା ମୁଁ ଶୁଣିଛି ଯେତିକି ପୁରୀ ରାମଚଣ୍ଡୀ ଆଉ ହଉଛି ମଙ୍ଗଳା ବାଟ ମଙ୍ଗଳା ନା ବାଟ ମଙ୍ଗଳା ଛାଡା ଆଉ ଗୋଟେ ମଙ୍ଗଳା ଅଛନ୍ତି।
ମାତା ମା ମଠ ଗଟେ ଅଛି।
ବାଟା ମାଟ ତ ଯାଇଛି କିନ୍ତୁ ଚୀ ଯୋଉଟା କହିଲୁ ରାମଚଣ୍ଡୀ ସେଠି ଯାଇ ଆଉ ଗୋଟେ ସେ
ସେଇ ସମୁଦ୍ର କୂଳେ କୂଳେ ଦଶ କିଲୋମିଟର ଗଲେ ରାମଚରେ ପୁରା ପିକନିକ ସ୍ପଟ ତା ଭୋଜି ଭାତ କରି ଖାଇବା ପାଇଁ ପୁରା
ଯାଇଛବ ତମେ ଏି ଭାବ ଯଏ ନି। ହଉ ଯା ଆନିନ ସରେ
ପୁରୀ ତା ଜୀବନ କେଥର ହୋଇ ଗଲ।
ପୁରୀ ଟା ଏଇ ଏଇ ବର୍ଷରେ ବା ତିନିଥର ଗଲେଣି ଆଉ କଣଛି।
ଦୁଇ ହଜାର ଛବିଶ ରେ କୋଉ ମାସ ଯାଇଥିଲି।
ଜାନବରୀ ତେ ଯାଇଛୁ ନାଇ ଚାରି ଏପ୍ରିଲ ରେ ପୁଣି ମେ ରେ ଯାଇଥିଲି।
ରାଇଥିଲଥିଲୁ।
ନାଇଁ ଏଇ ଲଗାତାର ଏଇଠ ପାଖାପାଖି ଗଲିଣି ତିନି ଥର ଖଣ୍ଡେ ଗଲେଣି ଯାଇଥିଲି ପା ମୁଁ ଆର ବର୍ଷ ନା ଏଇ ବର୍ଷ ଦି ଥର ଯାଇଛି ଆର ବର୍ଷ ଯାଇଥିଲି ବା ଏଇ ଅକ୍ଟୋବର ବେଳକୁ ଯାଇଥିଲି ଅକ୍ଟୋବର ନଭେମ୍ବର ବେଳକୁ ଯାଇଥିଲି ତାପରେ ପୁଣି ଜାନୁଆରୀରେ ଗଲି ତାପରେ ପୁଣି ମେ ରେ ଯାଇଥିଲି। କହି ପଡିଆକୁସ ବେଳକୁ ଯାଇଥିଲି।
ହୁଁ।
ଦିନେ ରହିକି ଆସିଲ ଦିନେ ଦଦିନ
ଯା ହଉ ଏଇ କଁ ରୁମୁ ଭଡା ନେଇକି ରହି ଯାଉଥିଲୁ ନା କୋଉଠି ବାଲିରେ ଶୋଉଥୁଲୁ?
ନାଁ ଭଡା ନେଇକି ଭଡା କଣ ରୁମ ନେଇକି ରହିଥିଲୁ ଆଉ।
ନାଁ ପୁରୀ ଗୋଟେ ଏବା ଜାଗା ମାନେ ଯେ ତେ ରାତି ହେଲେ ବି ତ ଲୋକ ଥିବେ। ରାତି ବାରଟା ଗୋଟେ ଦି
ହଁ ଦାଣ୍ଡରେ ଟୋଟାଲି ଗଡ଼ୁଚନ୍ତି ପା। ଭାଇ ବିଶ୍ଵାସ କରିବୁନୁ ମୁଁ ଯାଇଥିଲି ମୁଁ ଯାଇଥିଲି ବଡ ଦାଣ୍ଡରେ ବସିଲି। ଗୋଟେ ଲୋକଟେ ଶୋଇଥିଲା ବୁଝିଲ ନାଁ ସିଏ ତା ଧକୁ ଡାକିଲିନେଇ ପୋଲିସ କି ବାଡ ଆସିକି ତାକୁ ଡା କିଲେଣି ଯେ ଜଗନ୍ତି ଦାଣ୍ଡରେ ହେଲା ତାକୁ ଗାଡ ଆସିକି ଡା କିଲେଣି ଉଠିବା ପାଇଁ ସିଏ ଟୋଟାଲି ଉଠୁନି ଟୋଟାଲି ପେଟେଇକି ପଡିଚି ନିଜଆଦା। ମୁଁ ଭାବିଲି କଣ କହନି ସଳା ମରଯାଇଚି ସେଟା ଆଉ। ବୁଝିଲ ନା ଟୋଟାଲି ଡାକିଲା ଅଳୁକୁ ଉଠ୍ ରଟୁଁ ହାତ ଗୋଡ଼ କିଛି ହଲଉନେଇ ତାକୁ ତିିନ ଚାର ଜଣ ଆସିକି ଡାକିଲାଣି ଲୋକ ପୁରା ଘେରିଗଲେଣି। ତଥାପି ଉଠିବାର ନାହିଁ। ପାଣି ଫାଣି ଆଣିକି ଛାଟିଲି ତଥାପି ଉଠିବାର ନାହିଁ। ହା ତାପରେ ପାଁ ଦଶ ପନ୍ଦର ମିଣ୍ଟି ଯାଇନି ହାତ ଟିକେ ହଲେଇକି ଉପୁରୁକୁ ଟେକିଦେଇକି ଦେଇ ପୁଣି ପକେଇଦେଲା। ମୁଁ ଆଉ ଜାଣିବା ଯେ ସା ନିଶା ଟୋଟାଲି ଆଉ ନିଶା ଟୋଟାଲି ଆଖି ଖୋଲୁନି ଡା କିଲେ ଶୁଣୁନି ଉଠୁନି ମାନେ ତା ଉଠଉଚନ୍ତି ସେ ପୁଣି ପଡ଼ିଯାଇଛି ମାନେ ଟୋଟାଲି ଜୀବନ ନାହିଁ କି ଆଉ।
ହୁଁ ହୁଁ।
ଆ ସେ ଆଉ ପୁଣି ଆମ୍ବୁଲାନ୍ସ ଡାକିଲା ଆମ୍ବୁଲାନ୍ସ ବାଲା ଆସିଲା ତାପରେ ଉଠିଲା। ବୁଝିଲୁ ନା ତାକୁ ପୁଣି ଆମ୍ବୁଲାନ୍ସରେ ନେଇକି ଗଲେ। କଁ କହିବୁ କହନି ଲୋକଙ୍କୁ ସଳା ପିଇକି ଆସିକି ବଡ ଦାଣ୍ଡରେ ଗଡ଼ୁଚନ୍ତି।
ଉଁ କଣ କରିବା ଆଉ ସବୁ କଳା ସଂସ୍କୃତି ବୁଡି ଖାଇଲେଣି ଆଉ। ମାନ ଇଜତ ସବୁ ସାରି ଦଉଚନ୍ତି ଆଉ ତାକୁ କଣ କରିବା?
କହନା କହନା ଆଉ କଣ ଅଛି ଗଲାଣି ନାଁ କଳା ସଂସ୍କୃତି କୁଆଡେ ଗଲାଣି ଆଉ ଯୁଗ ଆସି ମଡ଼ନ୍ ହେଲାଣି ଆଉ। କୋଉ କଳା ସଂସ୍କୃତି କିଏ ପଚାରୁଛି? ନା ମ ମୁଁ ପା ସେଇଥିପାଇଁ କହିଲି ଧରମା ମୁଣ୍ଡି ମାର ନ କହିଲା ଧରମା ମୁଣ୍ଡି ମାରିଗଲାଣି ମୁଁ ଏବେ ମୁଣ୍ଡି ମାରି ଦେଇଚି ଆଉ।
ତୁ ଆଉ ତ ରିପାରିଙ୍ଗ କାମରେ ଯାଉନୁ?
ହେ ରିପାରିଂ ମୁଁ ଜାଣିଚି ଏଟା ଶଳା ଗଡିିଯିବ ଆଉ ତା ରିପାରିଂ କାମ କାଇଁ କିରିବି ବେକାର ନୂଆ ଗୋଟେ କଲେ ଲାଭ ଅଛି।
ଏ ମାନେ ଫିନିସିଂ ହେଇକି। କୋଣାର୍କ ମନ୍ଦିରକୁ ଯଦି ଏବେ ନୂଆ ମଡେଲରେ। ସଜା ହବ। ଲୋକ ଆଉ ଯିବେନି। ସେଇ ପୁରୁଣା ଭଙ୍ଗା। ତାଙ୍କେ ଦେଖିବା ପାଇଁ ଲୋକ ଯାଉଚନ୍ତି। ଯାହା ପୂର୍ବ ତ ପୂ ପୂର୍ବରୁ ହେଇଥିଲା ତାକୁ ଲୋକ ଦେଖିବେ। ଏବେ ଯଦି ତାକୁ କହିବୁ ଟିକେ ଭଲକି। କଣ କରିଦେବେ ନା ଆଉ ତମେ ହାତ ମାରିଲଣି ଆଉ ସେ ଜାଗାକୁ ଯିବେନି। ଆଉ ସେ ପର୍ଯ୍ୟଟକ ସ୍ଥଳୀ ଆଉ ରହିବ। ହେଲାନି ସିଏ ଆଉ ଲୋକ ଘର ଗୋଟେ କା ରହିଯିବ ଆଉ।
ହୁଁ ହୁଁ।
ଏ ଆଉ କଥା ଆଉ।
ହଁ ବା।
ପୁରୀ ନା ମୁ ପୁରୀ ଯାଇ ଥିନୁ ଯା ଆମେ ଏପ୍ରିଲ ମାସରେ। ନା ଫେବୃୁଆାରୀ ଫେବ ଲ ମେ ମାର୍ଚ୍ଚ ମାର୍ଚ୍ଚରେ ଯାଇଥିନୁ।
ହଁ ହଁ।
ମାାର୍ଚ୍ଚ ଯାଇଥିଲୁ ମାାର୍ଚ। ଏକୋଇସ ବାଇସ ଆଡକୁ ଯାଇଥିଲୁ ଆମ ସେମି ଷ୍ଟର ପରକ୍ଷା ପୁୁରବୁରୁ।
ଓହୋ ଭଲ ଆଉ।
ଯାଇଥିଲୁ ଭୋଜି ଭାତ କଲୁ ରାମଚଣ୍ଡୀରେ ପୁରୀ ବୁଲିଲୁ ପୁରୀ ଜଗନ୍ନାଥଙ୍କ ଦର୍ଶନ ଆମର ହେଇଗଲା ଯାହା ହଉ। ଆଉ। ଅଭଡା ଟିକେ ଖାଇଲୁ। ଅଭଢ଼ା ଖାଇାଆର। ଆଉ ତାପରେ ମାତା ମା ମଠ ପାଠ ପୀ ରାତି ବେଳା ଗଲୁ ସେଠି ଯାଇ ପହଞ୍ଚିଲୁ ଚାରିଟାରେ
ହୁଁ ହୁଁ।
ବାରଟରେ ବାହାରିଲେ ଚାରିଟାରେ ପହଞ୍ଚିଲ ସେଠି ଚାରିଟାରେ ଚନ୍ଦ୍ରଭାଗାରେ ପୁରା ଆରାମ ରେ ଶୋଇନୁ ସମୁଦ୍ରରେ ପୁରା ଦୃଶ୍ୟ ନେନୁ ଆ ଗାମୁଛା ଖଣ୍ଡେ ପକାଇ ଛୁଆ ଆମର ସେଇଠି ସବୁ କଙ୍କଡ଼ା ଫଙ୍କଡା ଧୋଇଲି
ଏେଶ ତୋଟାଲ ଏଠି ପକୋଡା କରିଦେଇଥିବ।
ଆ ପୁରା କଙ୍କଡ଼ା ଫଙ୍କଡ଼ା ସେଠିକ ଛୁଆ ଧୋଇଲେ ଆଉ ବୁଲାବୁଲି କଲୁ ଠିକ ଛଅଟା ସାତଟା ବେଳେ ବାହାରିଲୁ ରାମଚଣ୍ଡୀ ହେଲା କି ରାମଚଣ୍ଡୀ ବାହାରିଲୁ ରାମଚଣ୍ଡୀରୁ ଭୋଜି ଭାତ କରିକି ଖାଇ ପିଇକି ଠିକ ଗୋଟେରେ ବାହାରିଲୁ। ଗାଧୋଇ ପାଧି ପହିଲୁ ପର ଖାଇ ପି ଦେଲି ଖାଇ ପିଇକି ଠିକ ଗୋଟେ ସେଠୁ ବାହାରିଲୁ ଯାଇକି ଟା ବେଳେ ପୁରୀ ଆଉ ତିନିଟାରେ ଲାଇନରେ ତ ବର୍ଧମାନରେ ଛିଡା ହେଇଯିବ। ପାଞ୍ଚଟା ବେଳକୁ ଦର୍ଶନ ହେଇଗଲା ନେତ ଚେଞ୍ଜ ବି ଦେଖିଲୁ ପା
ହୁଁ ହୁଁ।
ଆଉ। ତାପରେ ଠିକ ସେଠୁ ବାହାରିଲୁ ଆଠଟା ନଅଟା ହେଇଗଲା ସମୁଦ୍ର କୂଳରେ ଦି ଘଣ୍ଟା ଦଶଟା ଏଗାରଟାରେ ବାହାରିଲୁ ପୁଣି ପୁରୀରୁ ବାଟରେ ଟିକେ କଣ ଖାଇ ପିଇ ହୋଟେଲରୁୁ
ହଁ।
ଘରକୁ ରିଟର୍ଣ୍ଣ କଲାକୁ ଆସିକି ସେଇ ବାର ଗୋଟେରେ ଯୋଉ ବାର ଗୋଟେରେ ବାହାରି ଯାଇଥିଲୁ ସେଇ ବାର ଗୋଟେରେ ଆସି ପହଞ୍ଚିବୁ।
ଆ ଟୋଟାଲ ବି ହଲ ହେଇକି ପଥିବ ଘରେ ଆଉ।
ହଁ ତାପଦିନ ଶୋଇଲୁ ପଳିଆ ଏ ଦଶଟାରେ ଉଠିଲୁ ଆଉ
ହୁଁ ହ ଭଲ।
ଆ ଆଉ ମାର୍କେଟ ଫାର୍କେ ଯାଉଛୁ ନା ବୁଲିବାକୁ ଆଉ ନା ଯାଉନୁ
ହୁଁ।
ମାର୍କେଟ ଫାର୍କେଟ ଯାଉଛୁ ନା ଆଉ ବୁଲିବାକୁୁ ନା ଯାଉନୁ
କମିଲେ ଯାଉଛି ପାଞ୍ଚଟା ଛଅଟା ବେଳକୁ ଆଉ ନହେଲେ ଆଉ ଖରା ଗରମରେ କିଏ ବାହାରିକି ଯିବ?
ଚମକଳା ପଡି ଯିବ ନା କଣ?
ଚମ ଖଳା ନୁହଁ ଖରାରେ କଣ ଦେହ ପଡିଯାଉଛି ସିଏ ବାହାରିକି ଦିଅ ଖରା କମିଲେ
ତମରେ କେତେ ଡିଗ୍ରୀ ଖରା ହଉଚି।
ଆମ ଆଡ଼େ ପା ପଇଁଚାଳିଶ ଛୟାଳିଶ। ଖାଲି ଗୁଳୁ ଗୁଳିି ଯେ ଖରା ଯେତିକି ନୁହେଁ ଗୁଳୁ ଗୁଳି। ମୁଁ ଭାବୁଥିଲି ଛାତ ଉପରେ ପକେଇଥାନ୍ତି ଟିକେ ଧୂଳି ଫୁଳି ହେଇଛି ବୋଲି ପକଉନି।
ନା ନା ତାୱା ନେଇକି କରିବୁ ନା ଆଉ। ତାୱାକୁ ଆଗେ ଥୋଇଦବୁ ଦଶଟାରୁୁ ସିଏ ତିନିଟା ବେଳକୁ ପୁରା ତାତି ଯାଇଥିବ
ଆଉ ପୁରା ପକେଇଲୁ ସେଠି ଅଣ୍ଡା ଆମ୍ଲେଟ କଲୁ ଖାଇଲୁ ପଖାଳ ନେଇଯିବୁ ପୁରା ସୂର୍ଯ୍ୟଙ୍କୁ ଅନେଇକି ଖାଇଲୁ ଆଉ।
ହଁ ମୁଁ ଶୁଖୁଆ ହେଇଯାଇଥିବି ସେତେବେଳକୁ।
ନାଁ ମ ଶୁଖୁଆ କାଇଁ ହବୁ।
ହଉ।
ଆଉ ହଉ ଯାଇଁ ଖାଇପିଇ ଶୁଅ ଆଉ।
ହଁ କଣ କରିବା ଆଜ୍ଞା ଆଉ ତମର ଖବର ଭଲ ତମର ଚାଲିଛି ଆଉ ପାଗ ଥଣ୍ଡା ଅଛି ତମେ ଆଉ କଣ।